ହାଲୋ
ଆଜ୍ଞା।
ଆଜ୍ଞା କୁହନ୍ତୁ?
କଣ କରୁଛନ୍ତି?
ଆଜ୍ଞା। ବସିଥିଲୁ କୁହନ୍ତୁ? ବସିଥିଲୁ, ପଢ଼ୁଥିଲି
ଆଜ୍ଞା।
ଆଜ୍ଞା।
ଆଉ ସବ ଭଲ ଅଛି?
ହଁ ସବୁ ଭଲ ଅଛନ୍ତି। ଆପଣ କଣ ପଢୁଛନ୍ତି?
ପ୍ଲସ୍ ଟୁ ସରିଛି। ଆପଣ?
ମୋର ଗ୍ରାଜୁଏସନ ସରିଲା, ଏଇ ଦୁଇ ହଜାର ପଚିଶ ରେ
ହଁ ଆଜ୍ଞା।
ଏଇଥରଟ ରପ୍ ଆଉଟ ଅଛି ଆଉ କଣ ପଢୁଥିଲେ ଆର୍ଟସ ନା ସାଇନ୍ସ?
ସାଇନ୍ସ ଥିଲା।
ସାଇନ୍ସ ପଢୁଥିଲେ, ଅହୋ, ଭଲ ଆଉ ଏବେ କଣ ପଢ଼ିବେ ପୁଣି ମୋର ବି ସାଇନ୍ସ ଥିଲା, ମୁଁ- ଆଜ୍ଞା
ମାମୁଁ କହୁଥିଲେ- ଯାଇ କଣ କରିବେ ବୋଲି ଆଉ ସିଟି ପକେଇବ ବୋଲି କହୁଥିଲେ, ନ ପୀଡ଼ିତ କରିବି
ଆଛା। ଗ୍ରାଜୁଏସନ ଆଡମିସନ କରିକି
ଆଜ୍ଞା।
ନାଇଁ ମୁଁ ବି ସାଇନ୍ସ ପଢୁଥିଲି। ମୋର ବି ଏସ୍ ସି କରିଥିଲି -ଜୁଲୋଜିରେ ଆଉ ଏବେ ମୁଁ ଏସ୍ ଏସ ସି ପାଇଁ ପ୍ରିପେୟାର ହଉଛି ଆଉ।
ଆଜ୍ଞା।
ଆଉ ତମ ଘର ପାଖରେ କଣ ମନ୍ଦିର ଅଛି?
ଶିବ ମନ୍ଦିର ଆପଣଙ୍କର?
ହ ଆସିଚନ୍ତି କେବେ ହଁ।
ଆଜ୍ଞା ଥରେ ଯାଇଥିଲି।
ହଁ ଆମର ଏଇଠି ପାଖରେ। ଆଉ ରଥଯାତ୍ରା ଯିବେ ପୁରୀ।
ସେଇ ରଥଯାତ୍ରା ଆଗରୁ ଯିବି।
ଆାଇ ଓ ହୋ ରଥଯାତ୍ରା ଆଗରୁ
ହୁଁ।
ହୁଁ ଯାଇଛନ୍ତି ରଥଯାତ୍ରାରେ କେବେ?
ନା ଯାଇନି।
ହୁଁ- ହଁ। ଆମର ଆମେ ଯାଇଥିଲୁ ହଁ ଆର ବର୍ଷ ଫାଷ୍ଟ ଥର ଯାଇଥିଲୁ ମାନେ ଫାଷ୍ଟ ଗଲୁ ଆଗରୁ ଯାଇଛୁ ବହୁତ ଥର ହଁ ଗୁଣ୍ଡିଚାରେ ଗୁଣ୍ଡି ଯ ଯାତ୍ରାରେ ହଁ ରଥଯାତ୍ରା ଯାଇଥିଲୁ। ରହି ଯାଇଥିଲେ ନା ଗୋଟେ ଦିନ ବାହାରିକି ତ ମୋ ବାପା ଆଗେ ଯାଇଥିଲେ, ସିଏ ଏକା ଯାଇଲେ। ତାପରେ ଦେଖିଲା ବେଳକୁ, ଆମ ଘରେ ଅଛନ୍ତି ଜଗନ୍ନାଥ। ବଡ ବଡ ଟିକେ ଅଛନ୍ତି କାଠର ତ ଆମ ଘରେ ପ୍ରତିବର୍ଷ ମୋ ବାପା କ ବନାନ୍ତି ରଥ ଆଉ ତାପରେ, ମୁଁ ଫୁଲରେ ତାକୁ ସଜାଏ ଆମ ନନା ଆସିକି ହୋମ କରିକି ତା ଫେରେ ଆମେ ଗୋଟେ ଦୌଡି ବାନ୍ଧି ଦେଇଥାଉ, ତାକୁ ଟାଣିକି ମାନେ ସିଂଘାସନ ତଳକୁ ନେଇ ଆସି କରୁ ଘରେ ରଥଯାତ୍ରା ହୁଏ ମାନେ କେବଳ ଘରେ ହିଁ ସେଇଠି ପୂଜା ଘରେ ରୁହନ୍ତି। ବ ଆମେ ଘର ସମସ୍ତେ ଟିକେ ଟିକେ ତାଙ୍କୁ ଆଗକୁ ଟାଣି ଆଣୁ। ତାପରେ ସେ ମୋ ମମି ତାର ସବୁ ବର୍ଷ କହିବ କି ମୁଁ ତ ଘରେ ପୂଜା କରୁଛି। ମୁଁ କୋଉ ବର୍ଷ ଯାଇପାରୁନି କୋଉ ବର୍ଷ ଯାଇପାରିନି ଆଉ ବୋଧେ ଯାଇପାରିବିନି ଆଉ ଦେଖିଲା ବେଳକୁ ଆର ବର୍ଷ ରହିଲେ। ରା ରାତିରେ ରହିଲେ ତା ପରଦିନ ଯିବେ ବୋଲି ମୋ ବାପା ଯାଇଥିଲେ ସେ କଲ୍ କଲେ କି ଆଉ ରହିଲେ ତ ଠାକୁ ଠାକୁର ଆଉ ଆଜି ତ ଘରେ ପୂଜା ହେଇଯାଇଛି କାଲି ସକାଳ ଆସ ପୁଣି ଆମେ ରାତି ଚାରିଟା ବସ ରେ ଗଲୁ ଏମି ବି ହେଲା କି ବର୍ଷା ଆମେ ଘରୁ ବାହାରିକି ପଳେଇଛୁ ବର୍ଷା ଫର୍ଷା କିଛି ନଥିଲା ଆମେ ଯେମି ଯାଇ ବସ୍ ପାଇଁ ଛକରେ ପହଞ୍ଚିଚୁ, ବର୍ଷା ପକେଇଲା ଜୋରେ। ଆମେ ଭେଦିକି ପଳେଇଲୁ ତାପରେ ଯାଇ ପହଞ୍ଚିଲୁ ପହଞ୍ଚିଲା ପରେ ଠିକ ଆମେ ପହଞ୍ଚିଚୁ ତ ଯାଇକି ସାଢେ ଆଠଟା ବେଳେ ନଅଟା ବେଳେ ଷ୍ଟାର୍ଟ ହେଲା ପୁଣି ରଥ ଟଣା ଆଉ ପୁରା ଭଲସେ ଟାଣିକି କେବଳ ଜଗନ୍ନାଥ ର ରଥ ମୁଁ ଟାଣି ପାଇଲିିନି ମୋ ଭାଇ କିନ୍ତୁ ଯାଇକି ଟାଣିଥିଲା। ଆଉ ବଳଭଦ୍ର ସୁଭଦ୍ରାଙ୍କ ରଥ ଟାଣିଲି ଟାଣିକି କି ଆ ଦେଖିକି ଆସିଲୁ।
ଜଗା ଡୋରି ଲଗେଇଥିଲା ତାହେଲେ ଆର ବର୍ଷ ରଥକୁ।
ହଁ ଆମର ଆଉ ମମି ତ କାଲି ଯିବେ। ପୁରୀ, ମୋ ମାଉସୀ ମଉସାଙ୍କ ସାଙ୍ଗରେ ଯିବେ। ହଁ କାଲି ଯିବେ ପୁରୀ। ଆଜି ତ ଜଗନ୍ନାଥଙ୍କର ବାହାଘର ଭୋ
ହଁ ରୁକ୍ମିଣୀ ବିବାହ। ଖ
ହଁ। ଆ ମୋ ମମି ଯିବ ସେଗୁୁରା ରେଡି ହେଇକି ଅଛନ୍ତି ଯାଇକି କାଲି ଅନୁଭୂତି କହିବେ ଆମର ବହୁତ ସାରା ଅନୁଭୂତି ହେଇଗଲାଣି କହିଲେ କାଲିି ଯାଇକି କହିକି ଆସିବି ମୁଁ କହିଲି ହଉ ତୁ ତୁ ତୋ ଅନୁଭୂତି ଟା କହିବୁ ମୋ ଅନୁଭୂତି ଟା ଯେମିତି ନ ଖାଉ ମୁଁ ଯିବି ଯିବିଭ
ହୁଁ ହଁ ସେଇଆ ତାଙ୍କ ଅନୁଭୂତି ସେ କହିଲେ ତାଙ୍କୁ ଭଲ ଲାଗିବତ ତମ ଅନୁଭୂତିେ କହିବ ଭଲ ଲାଗିବ ଯେମତି
ଆଉ ଗୋଟେ ସେଇଟା ଯୋଉଟା ମୋ ମମି କହିବେ ବୋଲି ସେଇଟା ସିଏ ହେଲା କଣ କି ଆମେ ଯେବେ ଫା
କଣ କହୁଥିଲ ବାନ୍ତିୀ
ଲୁ
ଶୁଭୁନଥିଲେ କଣ କହୁଥିଲେ ସେଇଟା
ଆଜ୍ଞା ମୁଁ କହିଲି ନାଇଁ ଯୋଉଟା ମମି ଯାଇକି କହିବେ କହୁନାହାନ୍ତି ହଁ ସେଇଟା ଯେଉଁ ଆମେ ଫାଷ୍ଟ ଥର ଯେବେ ଯାଇଥିଲୁ ମୁଁ ସେଭେନ୍ଥ କି ଏଇଥ ରେ ପଢୁଥିଲି ସେଇଟା ଯଉ ଯାଇଥିଲୁ ତ ଆମ ସେଇଠି ଦି ଜଣ ଲୋକ ଦେଖା ହେଇଥିଲେ ସେ ପୁରା ପୁରୀ ଆମକୁ ସବୁ ବୁଲେଇଥିଲେ ଖୋଇଥିଲେ ଥିଲେ ସେଇ କଥା ଯେ ମମି ଯାଇ କହିବ ସିଏ ବି ପୁରା ମାନେ ଦି ଭାଇ ଦେ ଖାଇଥିଲେ ତ ଜଣେ ପୁରା କଳା ହେଇକି ଡେଙ୍ଗା ହେଇକି ଆଉ ଜଣେ ପୁରା ଗୋରାେ ଛୋଟିଆଟେ ତ ସେଇଆକୁ ମମି ସେଇଥିପାଇଁ କୁହଜାୟେ ଜଗନ୍ନାଥ ବଳଭଦ୍ରା ଆସିଥିଲେ ଆଉ ତାପରେ ସେ ତାଙ୍କ ନମ୍ ନମ୍ବରବି ଦେଇ ଯାଇଥିଲେ ଆମେ ବସ ରେ ବସିକି ତାଙ୍କୁ ତାପରେ କଲ୍ କଲାବେେଳକୁ ତାଙ୍କ ନମ୍ବର ଅଫ୍ ସେଇଦିନୁ ସେ ନମ୍ବର ଅଫ
ହ
ଆଉ କଲ ଯାଉନି
ମମି ତାହାହେଲେ ଠିକ କହୁଛନ୍ତି ଜଗନ୍ନାଥ ବଳଭଦ୍ରା ଥିଲେ ବୋଲିକି
ହଁ ତ ଏବେ ତ ମାନନ୍ତି ବହୁତ ମୋର ତ ବହୁତ ସାରା ବି ମୋର ବି ବହୁତ ସାରା ଅନୁଭୂତି ହେଇଗଲା ଦି ତିନିଟା ମୁଁ କହିଲି ମୁଁ ପୂର୍ଣ୍ଣ କଲେ ଏଇ ଜଗ ଜଗନ୍ନାଥ ଟିଭି ଚ୍ୟାନେଲ ଯୋଉ ଆମର ଡାଲି ମୋ ମମି ଉଥେଲେ ଚଳେଇଦିଏ ସକାଳେ ମୁଁ ଯୋଉ ରୁମ୍ ରେ ପଢେ ବସିକି ସେଇ ରୁମରୁ ଡୋର ପାଖରେ ହେ ମାନେ ଡୋର ରୁମ ରୁ ବାହାରିଲେ ହିଁ ହଲ ରେ ଥୁଆ ହେଇଛି ଆମ ଟିଭିାଟା ତ ସେତାର ଚାଲେ ମତେ ଶୁଭେ ତ ମୁଁ ତ ସେଇ ଜୟ ଜଗନ୍ନାଥ ଚାଲେ ଦିଟା ତିନିଟା ଅନୁଭ ହେଇଗଲା ମାନେ ମୁଁ ଯା ମାଇଣ୍ଡ ରେ ଭାବୁଥିବି ତାପରେ ସେଇ କଥାଟା ସେ କହିବେ ମୁ ପୁଣି ଉଠିକି ଦୌଡିକି ଯିବି ଦେଖିବା ପାଇଁ
ମାନେ ବୁୁରବୁଲି ତମେ ଯୋଉ କଥା ଗୁଡା ଭାବୁଛ ସେଠି ସବୁ ସେ କଥା ନାହିଁ କହିଦଉଛନ୍ତି ନା
ସେଇଟା କହୁଛନ୍ତି ହେଲେ ମୁଁ ଦ ମୁଁ ବ ଭାବୁଛି ବସିକି ଭାବୁଛି କି ଜନ୍ମାଷ୍ଟମୀ ଅଛି ରାମ ନବମୀ ଅଛି ଜଗନ୍ନା ତ ବଡେ କେବେ ନାଇଁ ସାଙ୍ଗେ ସାଙ୍ଗେ ସେ ସାଙ୍ଗେ ସାଙ୍ଗେ ଟିଭିରେ କହିଲେ କି ସମସ୍ତେ ଭାବୁଥିବ ଜଗନ୍ନାଥଙ୍କ ଜନ୍ମଦିନ କୋଉ ଦିନ ମୁଁ ସେଠୁ ଉଠିକି ଦୋଡି ଗଲି ଗଲାବେଳେ ସେ କହୁଛନ୍ତି ତାଙ୍କର କ୍ଷେତ୍ର ଅନୁସାରେ ଯେବେ ପଡିବ ହବ ମୁଁ ଯାହା ହଉ ଶୁଣୁଛନ୍ତି ମୋ କଥା ପୁଣି କିଛି ଦିନ ଯାଇଛି ମୋ ମମି ତାର ମତେ ମାନେ ଓଜା ଘରୁ ହଉଛି କି ମୁଁ ଡେଲି ନିର୍ମାଲ୍ୟ ପାଏ ଆଉ ଆଜି ଏକାଦଶୀ ଟା ନିର୍ମାଲ୍ୟ ପାଇବି ନା ଆମେ ଏମିତି କଥା ହଉଛୁ ସାଙ୍ଗେ ସାଙ୍ଗେ ସେ ଟିଭିରେ କହିଲା ଏକାଦଶୀରେ ବି ନିର୍ମାଲ୍ୟ ପାଇପାରିବ ନିର୍ମାଲ୍ୟରେ କିଛି ବାରଣ ନାାଇଁ ମୁଁ କହିଲି ସେ ଶୁଣୁଛନ୍ତି ସବୁବେଳେ ଆଉ ଆଉ କଥା ଯାହା କଥା ହେଲା ବେଳକୁ ସାଙ୍ଗେ ସାଙ୍ଗେ ଆନ୍ସର ମିଳିବ
ଠାକୁର ସବୁ କହି ଦଉଛନ୍ତି ଆଉ ତାଙ୍କ ଇଚ୍ଛାରେ ସବୁ ଚାଲିଛି
ହଁ କେତେବେଳେ ଯାହାକୁ ହୁହେ ଭାବି ଚିନ୍ତି କହିଥିବୁ କଣ କେତେବେଳେ ଶୁଣି ଦେଇେଇଥିବେ କଣ
ଯେତେବେଳେ ଯୋଉ ଆନ୍ସର ଦରକାର ମାନେ ଯୋଉ ପ୍ରଶ୍ନର ପ୍ରଶ୍ନ ଆସିଛି ତାହେଲେ ତମକୁ ସେଇ ଉତ୍ତର ବି ମିଳିଛି
ହଁ ଆଗରୁ ମୁଁ ବି ଯେତେବେଳେ ମାନେ କୋଉଟା ଅଛିିବି ଏଇ ଘର ମୁ ପ୍ରସନ କରିବାର ଥିଲା ମୁଁ ଭାବୁଥିଲି ମୁଁ କରିବି ନା କରିବିନିଁ ପାରିବି କି ନାହିଁ ତ ମୁଁ ଏମିତି ସବୁବେଳେ ଭାବେ ତ ସେତେବେଳେ ମୁଁ ବେ ିଲଟ କରି ଚଉଥିଲ ମୁଁ ସେଇା ଭିକି ଇ ଖ ମୋର ଫାଷ୍ଟ ରିଲସରେ ପ୍ରେମାନନ୍ଦ ମହାରାଜ ଆସିକି ଆନ୍ସର ଦେଇକି ଯିବେ ଭଲ ମତେ ଆନ୍ସର ମିଳି ଯାଉଛି କିନ୍ତୁ ଯୋଉ କଟ ହେଲେ
ନ ଯୋଉ ପଡା ହେଲେ ଗୋଟେ ଆନ୍ଥରେ ମିଳୁଛି ଆଉ ଅସୁବିଧା କଣ ଅଛି ହଁ ଘର ସ ଭରିଲ
କିଏ କିଏ ଅଛନ୍ତି ଘରେ ତମର
ମାମ ଦିଦି ଝିଅ ଦ ଝିଅ ଆଉ ମୁଁ
ଆ ଓ ସାନୁ ବୁହଣ ଆମର ତ ମୋ ମମି ପପା ମୁଁ ମୋ ଭାଇ ଆଉ କିନ୍ତୁ ଘରେ ଏବେ କେହି ରହୁନାହାନ୍ତି ମୋ ମମିର ମୋର ରହୁଛୁ ବାପା ତାଙ୍କ ଜବ ରେ ରହୁଛନ୍ତି ଆଉ ମୋ ଭାଇ ବି ତା ଜବ ରେ ସେ ମୋଟେ ସାନ
ହ
ସେ ଡିପ୍ଲୋମା କରୁଥିଲା ତ କ୍ୟାମ୍ପସ ପାଇ ଯାଇଥିଲା ସେ ଆଉ ସେି ତାର ଜବ ର ଅଛି କେବଳ ମମି ମୋର ରହୁଛ ଆଉ ମୁଁ ବି ଯାଇକି ରହୁଥିଲି ବା ଏଠି କଟକରେ ପଢୁଥିଲି ସରିଗଲା ପଳେଇ ଗରମ ହେଲା ପଳେଇଲି
ଭଲ ଲ କଥା
ହୁଁ ବର୍ଷା ତ ହଉନି ଗରମ ପ୍ରବଳ
ହଁ ବା ଆଜି ଏଇ ରଜରେ କିଛି ନାହିଁ ଖାଲି ଖାଇ ପିଇକି ଘରେ ଶୋଇଥିଲି
ଆମର ବି ସେଇୟଆ ବର୍ଷା ବି ତ ହେଲା ଜୁରେ
ହଁ
ହଁ ଆମରଠି ହୁଏ କ୍ରିକେଟ ମ୍ୟାଚ ରଜରେ ହଁ ଦି ତିନି ଦିନ ହେଲା ଗରମ ବହୁତ ହଉଛି ଆମର ଏଠି ରଜରେ ସବୁ ପୁଅ ପିଲା ମାନେ ତାଙ୍କର କ୍ରିକେଟ ମ୍ୟାଚ କରନ୍ତି କରିକି ଖେଳନ୍ତି ତିନି ଦିନ ଯାକ ଡିଷ୍ଟ୍ରିକ୍ଟ ଲେବୁଲ ସବ କରନ୍ତି ଝିଅଛୁଆ କଣ କରୁଥିବେ ମୁଁ ତ ଟୋଟାଲ କୁଆଡେ ଯାଏନା ଦୋଳି ଲାଗେ ଆଉ ଇଏ ହୁଏ ଦୋଳି ଲାଗେ ଯେ ସେପଟ ସାହିରେ ଲାଗେ ଆମ ସାହିରେ କେହି ନାହାନ୍ତି ଗୋଟେ ଦିଟା ଆମେ ଅଛୁ ଛୁଆ ତାପରେ ଯିଏ ଅଛନ୍ତି କେହି ବି ଆମେ ଘରକୁ ବାହାରୁନା ସେ ଏମିତି ଭୂତ ଭଳିଆ ଘରେ ପସିଥଉ ଦିନରାାତ ଆଉ ସେପଟ ସାଇରେ ହଁ ଆଉ ସେପଟ ସାଇଡ ହୁଏ ତାଙ୍କ ସାଇଡ ମ ଛୁଆ ସେ ବି ହୁଏ ଆମ ଆର ତ ସବୁ କୁଆଡେ ଯାଇକି ହସ୍ପିଟାଲରେ ରହିଲେଣି ଆମ ସାହିରେ କେହି ଏତେ ନାନ୍ତିା ଆମେ ି ପିଲା ତିନି ଚାରି ଜଣ ଅଛୁ
ଆଉକନ୍ତି
ହୁଁ ହ
ଆମ ଘରେ ବି କେହି ନାହାନ୍ତି ମାନେ ମୋ ବଡା ପାଙ୍କର ଯୋଉ ତାଙ୍କ ପୁଅ ଦି ଜଣ ତାଙ୍କ ଛୁଆ ଛ ସବୁ ସେମାନେ ସବୁ ବି ଥିଲେ ପଦାରେ କେହି ଆସିନଥିଲେ ରଜ ଦି ଦିନ ଆଗରୁ ମୋ ଭାଇ ଆଉ ମୋ ବଡ ବାପାଙ୍କ ପୁଅ ବଡ ଭାଇ ଯିଏ ସିଏ ଆସିଥିଲେ କେବଳ ଭାଇ ଭାଉଜ ଆଉ ତାଙ୍କର ଗୋଟେ ଝିଅ ଅଛି ସେ ଆସିିକି ଖାଇ ପିଇ ଦେଇକି ପଳେଇଲେ ସରିଲା ଲଜଲ କେହି ନାହାନ୍ତି ମୋ ମମିର ମୋର ଏକା ଆଉ
ହ
ଆ ମୋ ପାପା ଦୋଳି ଲଗେଇ ଦେଇଥିଲେ ହଁ ଖାଲି ଯ ଘରେ ଦୋଳି ଲାଗିଛି ଗୋଟେ ଆଉ
ହଉ ମୁଁ ଥରେ କଲ୍ କରିଦଉଛି
ହଁ କଲ କରାମ